ଏମିତି କଣ ହ୍ୟାଲୋ।
ହଁ।
ଯୋଉ କଣ କରୁଚ?
ସେଏଡୁ ବସିଚି ଏନା।
ଉଁ ହୁଁ। ଆଜି ଦିନରେ କଣ, ନାଇଁ ଏ ଜଷ୍ଟ ଉଠୁଚି ଦାନ୍ତ ଘଷିକି ଏବେ ଆସିଲି।
କଣ କରୁଚ?
ବସିଚି ଏଇନା।
ତମେ ଖାଇସାରିଲଣି?
ନା ମୁଁ ବି ଖାଇନି।
ଆଉ ଆଜି ଦିନର ପ୍ଲାନ୍ କଣ, କେଉଁଠି କଣ କରିବ ନା କଣ କିଛି ନାହିଁ?
ଆଜି ଦେଖିଆ କଣ ଗୋଟେ କରିଆ।
ଆଉ ଘରେ ସବୁ ଭଲ?
ହ।
ହୁଁ।
ତମ ଘରେ? ମୁଁ କହିଲି ତମ ଘରେ?
ହଁ ଭଲ।
ହୁଁ। ଆଜି କୁଆଡ଼େ ଯିବାର ପ୍ଲାନ୍ ଅଛି କି।
ନାଇଁ ଆଜି କୁଆଡେ ନାହିଁ।
ମୋର ବି ତ ନାହିଁ ତ ଆଉ।
ହୁଁ ପାଗ ପୁରା ଅବସ୍ଥା ଖରାପ୍ କରିଦେଲାଣି ସକାଳୁ-ସକାଳୁ।
ହଁ।
ଆଉ ଏଥିରେ କୁଆଡେ ବୁଲିଯିବୁ ଭରଷା ପାଉନ, ଯାଇଥିବ ବର୍ଷା ଫର୍ଷା ହବ ଯଦି ଅସୁବିଧା ହଇରାଣ ହେଇିଯିବ।
ହୁଁ।
କାଲି ବର୍ଷା ହେଇଚି।
କାଲି ଆଉ କାଲି ଯାହା ଥରେ ବର୍ଷା ହେଇଥିଲା ଆଉ ନେକ୍ସଟ୍ ଟାଇମ୍ ବର୍ଷା ହେଇନି।
ହେଇନି? କାଲି ତ ଆମର ତିନିଟାରୁ ପୁରା ବର୍ଷା ହେଇଚି ଯେ ଆଟା ନଅଟା
ଓହୋ।
ଲାଇନ୍ କିନ୍ତୁ ଆଇଲା ଗୋଟେ ଦିଇଟା ହେଇଗଲା ରାତି।
ହୁଁ ଆମର ହେଇନି ଆଉ ବର୍ଷା।
ଓହୋ। ହଉ ଭଲ କଥା, ଏ ବର୍ଷା ଦିନ ଆସିଲା ଆଉ ସବୁଦିନ ବର୍ଷା ହବ।
ହଁ।
ହ।
ଆମେ କ୍ରିକେଟ ପଡିଆ ବାଗେଇଥିଲୁ ଖେଳିବା ପାଇଁ ଯେ ସେଟା ବି ଆଉ ଭଲ ନାହିଁ।
ହୁଁ କାଦୁଅ ପୁରା ହେଇଯାଇଥିବ।
ହଁ।
ହଁ ଆମ ପିଲା ଖାଲି ଗୋଟେ ଦିଟା ବେଳକୁ ଯାଇଁକିନି ମାଟିରେ ଲିପୁଥିଲେ। ଆମ ଗାଁ ପିଲା ସେ ଯାଇଥିବ କାଲି ବର୍ଷାରେ।
ହଁ ପରା, ଆମେ ବି ମାଟିରେ ଆମେ ବି ମାଟରେ ଲି-ହଁ।
ହୁଁ-ହୁଁ। ଆମର ଦେଖିଆ ଆଜି କଣ କହୁଚନ୍ତି ପଇସା କଲେକ୍ସନ୍ କରି କଣ ଗ୍ରୁପରେ ମେସେଜ୍ କରିଥିଲେ ଯେ। ଆଉ ଦେଖିଚ। ନାଇଁ ଯୋଉ କହିଲେ ପଇସା ଦିଅ କରନକିଡ଼ କରିଦବା।
ଓହୋ ତମେ ଖେଳ କି।
ନା ମୁଁ ଖେଳନି ଯେ କିନ୍ତୁ ତା ସାଙ୍ଗରେ ରୁହେ ଆଉ ମତେ ଭଲ ଲାଗେନି କ୍ରିକେଟ।
ଓହୋ।
ତ ସେ କରୁଛନ୍ତି ମୋର କଣ ସାହାଯ୍ୟ କରିବା ସାଙ୍ଗ ଗୁଡା।
ହୁଁ।
ସେ କହୁଛନ୍ତି ଦେଖିବୁ ଯାଏ ଆଗ ସିଆଡେ ଯିବା ଦେଖିବା। ଏଇତେ ଯାଇ ହବନି ଏଇନା ଉଠିଲି ଜଷ୍ଟ। ଆଉ ଯାଉ ଅଧଘଣ୍ଟା ଘଣ୍ଟେ ଟେ ଯାଉ ଆଉ। ଏମିତି କଥା ଆଉ। ଯାହା ହଉଛି ପଡିଆ ଫଡ଼ିଆ ବର୍ଷାରେ। ଏ ଖାଲୁଆ ବିଲଟା ଯେ। ଖାଲୁଆ ହେଲେ ପୁରା ପାଣି ମାନେ ସବୁ ଏକର ସେ ଚାରି କରୁ ପାଣି ଆସୁଛି ହରି ଏଠିକି।
ଓହୋ। ଆମର ବି ତ ଏଟା ପଡିଆ ଟା ପୁରା ଓଦା ହେଇଯାଇଛି। ଖେଳି ହଉନି ଆଉ ବର୍ଷା ହେଇଯାଉଛି ସବୁଦିନ।
ହୁଁ। ଆଉ ଏ ଯେଉ ତୁମେ ଭିଡ଼ିଓ ଅରା ବନାଉଛ, ଏଆଇରୁ ବନାଉଛ?
ହଁ ତା ଗୋଟେ ଅଛି ୱେବସାଇଟ ଟେ ସେଇଟାର ବନାଉଛୁ।
ଅ ହ ଭଲ ଆ ବଢିଆ ଯାଉଛି ବି ଯାଉଛି ଆଉ। ମୋର ଦେଖୁନୁ କେତେ ଭିୟୁ ଯାଉଚି ପାଞ୍ଚ ଦଶ। ଫେଡ଼େ ହେଇଗଲା ଚାନେଲେ ଗୁଡା ଆଉ ଏକ୍ସପେରିମେଣ୍ଟ ମିଟିବରେ କାଟି
ଓହୋ।
ହୁଁ ହୁଁ।
ହଉ ମନି ଟାଇଜ ହଉ ମିଠା ଦବ ଆଉ।
ହୁଁ
ହଁ ଆଉ କଣ କୁହ?
ଲାଣି ଅଛି ସବସ୍କ୍ରାଇବ୍ଟା ଟିକେ ହେଇନି ଆଉ।
ହବ ହବ କିଛି ନାହିଁ, ଭିୟୁ ଗଲେ ସବସ୍କ୍ରାଇବର ଅଟୋମେଟିକ୍ ହବ।
ହଁ। ଆଉ ଅଳ୍ପ ସବସ୍କ୍ରାଇବର ହେଇଯାଇଥିଲେ, ହାଫ ମଣ୍ଡିଆସନ ଅନ୍ କରିଦେଇଥାନ୍ତୁ।
ପାଆଁଶରୁ
ହଁ।
କୁହ ମୁଁ କାଲି ସେୟାର କରିଦେଇଥିଲି କାଲି ଗ୍ରୁପ ଗୁଡାକରେ। ଖ୍ୟାଳଦ କରତାରେ କରିଛନ୍ତି ଆ କଣ କରିବେ କି କରିବେ ଯେ ପଣି ପଛରେ କାଟିଦେବେ। ସେ ମୋ ମୋ ଚ୍ୟାନେଲ ସବସ୍କ୍ରାଇବ କରୁନାହାନ୍ତି।
ହୁଁ ହୁଁ
ସେଇଥି ପାଇଁ କାହାକୁ କହୁନି, ଦେଖିବା ଆଜି କହିବି। ଏଇ ଆଉ
ଆଉ କଣ କୁହ। ଦେହ ଖରାପ ଯେ ପୁରା ଖାସ ଫାସ ହଉଚି ବହୁତ ଜୋରେ।
ହଁ ପରା ଥଣ୍ଡା ଫଣ୍ଡା ହେଇଯାଉଚି।
ହୁଁ।
ଆଉ ତମ ଗାଁ ରେ କଣ ନଦୀ ଫଦି ଅଛି ନା ନାଇଁ?
ହଁ ବା ଓଡିଶାର ଦ୍ଵିତୀୟ ପ୍ରଥମ ନଦୀ ବ୍ରାହ୍ମଣୀ। ହଁ ଆମ ଗାଁ ଦେଇକି ଯାଇଚି। ତଥାପି ତ ଗରମ ହୋଉଚି ବହୁତ ଜୋରେ।
ହୁଁ ହୁଁ ଆମ ଗାଁରେ ନଦୀ ନାହିଁ। ଖାଲି ପାହାଡ ପାହାଡ ଗୋଟେ ଅଛି ନ ନଦୀ ହେଲେ ନାହିଁ।
ହଉ ଆସିବ ଆମ ଗାଁ ଆଡେ ଆଉ।
ଯିବା ନଦୀଟେ ଥିଲେ ବଢିଆ ହୁଅନ୍ତା।
ହଁ ପାହାଡ କୁ ନଦୀ ଟା ଠିକ ଆମ ଏପଟେ ପାହାଡ ଅଛି ନଦୀ ପାହାଡ ଅଛି ନଦୀ ହେପଟେ।
ହୁଁ ହୁଁ।
ପାହାଡ ଅଛି ନଦୀ ଅଛି ସବୁ ଅଛି। ଭଲ କିନ୍ତୁ ବର୍ଷା ଦିନେ କୁମ୍ଭୀର ହେଇଯାଉଚନ୍ତି ଯେତେବେଳେ ଯେତେବେଳେ ନଈ ବଢ଼ି ହେଇଯାଉଚି କୁମ୍ଭୀର ହେଇଯାଉଚନ୍ତି।
କଣ?
କହିଲି ଯେତେବେଳେ ନଈ ବଢ଼ି ହଉଚି କୁମ୍ଭୀର ଆସି ଯାଉଚି।
ଓ କୁମ୍ଭୀର।
ହଁ। ଆ ସିଏବା ତ ଲହଶରେ ଧରିକି ବୁଲିବେ ଚାରିଆଡ଼େ କହବେ ଗଧାନି ଏଠି ଗାଧା ନି।
ହୁଁ ହୁଁ।
ଆଥର ନ୍ୟୁଜ ଭାଇରାଲ ହେଇଥିଲା ବା ଆଥର ନା ତାର ଥରକ ଦଶମ ବେଳକୁ ଗୋଟେ ଲୋକକୁ ଖାଇ ଦେଇେଥିଲା କୁମ୍ଭୀର ଗୋଡ଼ ଖାଇଦାଇଥିଲା ମୁଣ୍ଡ ଖାଇଦାଇଥିଲା ଖାଲି ଦେହଟା ଥିଲା।
ଦେଖେ ଟିକେ। ଆ କ
ଏ କଥା ଆଉ କଣ କରିବା କୁମ୍ଭୀର ତ ଆଉ ମାଛ ସେନ୍ତି ଏଠି
ସା ସତେ
ମାଛ ପ୍ରବଳ। ହଁ ଏମିତି ଆଉ। ଆଉ ତମ ପାହାଡ ଆଡକୁ ହାତୀ ଫାତି ଆସନ୍ତିନି?
ଆସନ୍ତି।
ଆସନ୍ତି?
ଧାନ ଟାଇମ୍ ରେ।
ଓହୋ ଦେଖିଚ କେବେ ହାତୀ?
ହଁ ଦେଖିଚି।
ଆମର ଏପଟେ ହାତୀ ପଳେଇ ଆସନ୍ତି ଆଖୁ ଟାଇମ୍ ନହେଲେ ଏଇ ଲକ୍ଷ୍ମୀ ପୂଜା ବଳକୁ ଆସନ୍ତି।
ହୁଁ।
ଏ ପାହାଡ଼ ପାଖରେ ହବଣି ସିଆଳ ତ ଆମ ଗାଁ ଆଡେ ମାଳ।
ସିଆଳ
ହଁ। ସେ ଗୁଡାକ ବି ଅଛନ୍ତି ଏପଟେ।
ମୁଁ ପାଇଲିନ
ହ
କେତେଟା କଲୁଣି ତୁ? କିଛିି କରିନୁ
ଏମତି ସବୁ କଥା ଆଉ।
ପଢିଆଟା ଆଉ କିଛି ନାହିଁ ଟୋଟାଲ।
ପଡିଆ ଆଡେ ଯାଇଚ କି ପଡିଆ ଆଡେ ଯାଇଚ?
ହଁ।
ହୁଁ ଅଛିିହ୍ନା ନାହିଁ ଅବସ୍ତା।
ପଡିଆ ଆଉ ନାହିଁ ଧୁଇ ନେଇଯାଇଚୁ।
ହୁଁ ହୁଁ ଭଲ ଆଉ ଆଉଥରେ ବନାଅ। ସିମେଣ୍ଟରେ କରିଦବ ରହିଯିବ ଆଁ ଏଇ ଟାଇରେ ସେମାନେ ଗଲେ ବି ରହିବନି ଧୋଇ ଦବ ବର୍ଷା ଯେମତି ହୋଉଚି ସକାଳ କରିକି ଯଇଥିବା ଚାରିଟା ବେଳେ ବର୍ଷା ହେଇଯାଉଚି।
ହୁଁ।
ପାଗ ଦେଖିବ ଟିକେ ଭଲ ଦେଖିକି କରିବ ଆଉ କଣ? ଆମର ତ ଅବସ୍ତା ନାଇଁ। ଆଉ କଣ କୁହ?
ଆଉ କଣ କହିବି ସରି ଆସିଲାଣି ତ ଆଉ।
ହୁଁ।
ଉଁ ଯାଉଚୁ ଟିକେ ଏଇଆଡେ ତ।
କୋଉ ଆଡ଼େ?
ଏ ଆସଚୁ ଭାରି ୟାଡେ ନାଳ ଆଡେ।
ଓହୋ ନାଳ ଅଛି?
ହୁଁ।
ପାଣି ଯାଉଚି ଭଲରେ?
ହୁଁ।
ଓହୋ। ହୁଁ ଭଲ ଆଉ। ନାଳ ତ ଅଛି ଆଉ ନଦୀ ସାନ ଭାଇ। ହଁ ହଁ ହଁ ହଁ ହଁ ହଁ।